ଶୁଭ ସନ୍ଧ୍ୟା।
ଆ ଶୁଭ ସନ୍ଧ୍ୟା।
ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
ବର୍ଷା ହଉନି ତ?
ନା ନା ସକାଳେ ବର୍ଷା ହଉଥିଲା ଏବେ ଟିକେ କମିଚି ଆଉ।
ଆଚ୍ଛା। କଣ ଯେ କଣ ଜଳଖିଆ କରିଚନ୍ତି?
ଜଳଖିଆ ସେମିତି କିଛି କରିନି। ପେଟରେ ଟିକେ ଗ୍ୟାସ୍ ହେଇଥିଲା ତ
ଆଛା।
ଆଉ ଜଳଖିଆ କିଛି କରିନୁ, ଖାଇଥିଲି ଭାତ ଖାଇଥିଲି ଚାରିଟା ବେଳକୁ ଆଉ।
ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି? ମୁଁ ସକାଳେ ଏଇ ପେଟଟା ଟିକେ ଖରାପ ଥିଲା ତ ଖାଇ ନଥିଲି ଭଲସେ।
ଆଚ୍ଛା।
ସେଥିପାଇଁ ଚାରିଟା ବେଳକୁ ଭାତ ମୁଠାଟେ ଏ ଯୋଉ ଚା ପାଣି ପଖାଳ ଭାତ ଜୋଡିଏ ଖାଇକି ତୋରାଣି ଟିକେ ପିଇଥିଲି ଆଉ।
ଓହୋଃ, ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଆମେ ତ ବାହାରେ ରହୁଛୁ ଭୁବନେଶ୍ୱରରେ। ଗାଁ ଆମର ଆସୁ, କଣ କହିଲେ?
ଭୁବନେଶ୍ବରର କୋଉଠି ରହୁଛନ୍ତି?
ଭୁବନେଶ୍ବର ଖଣ୍ଡଗିରି ପଟେ ରହୁଛୁ।
ଓହୋଃ ସେପଟେ କାମ କରନ୍ତି ନା କଣ?
ନା ନା ମୋ ସ୍ଵାମୀଙ୍କର ଦୋକାନ ଅଛି ତ ସେଥି ନାଇଁ ଆମେ ଏଇଠି ରହୁଛୁ ଆଉ।
ହୁଁ